ହ
ହାଲୋ ବାନ୍ଧବୀ ପ୍ରଣାମ
ଆଜ୍ଞା ନମସ୍କାର ଆଉ କଣ କରୁଛନ୍ତି
ଏଇ ବସିଛି ଆଉ ଚୁଲି ଲଗେଇଲି ଭାତ ରାନ୍ଧିବି
ଓହୋ ଆଉ କଣ କଣ କରିବେ
କଣ କରିବି ଭାତ ଡାଲି ଏଇ ଯୋଉ ଆଜି ବାର ଅଛି ଅଁ ଆଇଁଷ ପାଣି ଟିକେ ହବ
ଓହୋ ଆଉ ଘରେ ସମସ୍ତେ କଣ କରୁଛନ୍ତି ତାଙ୍କ ଦେହ ପା ଭଲ ଅଛି ନା ନାଇଁ
ହଁ ମଙ୍ଗଳ କୁଷଳ ଭଲ ଅଛି ଆପଣଙ୍କ ଘରେ ସବୁ ଭଲନା
ଆଜ୍ଞା ସମସ୍ତେ ଭଲରେ ଭଗବାନଙ୍କ ଦୟାରୁୁ ସମସ୍ତଙ୍କ ଭଲରେ ଅ ଅଛନ୍ତି ଆଉ
ହଁ ଆଉ ଆଉ ରଜରେ ସବୁ
ରଜରେ ତ ଆଉ ଘରର ବୋୂ ଆମେ ଆଉ କୁଆଡେ ଯାଇପାରିଲୁନୁ ଘରେ ଯାହା ସବୁ ଆସି ଥିଲେ କୁଣିଆ ତାଙ୍କୁ ସବୁ ଚର୍ଚ୍ଚାରେ ଆମ ଦିନଟା ପଳେଇଲା ଆଉ ସେଇଥିରେ ଆଉ
ହଁ ଆଉ ସବୁ ବନ୍ଧୁବାନ୍ଧବ ସବୁ ଭଲ ଭଲ ଜିନିଷ ବନ୍ଧୁ ବାନ୍ଧବ ସବୁ ଭଲ ଭଲ ଜିନିଷ ଆଣିଥିବେ
ହ ଆଜ୍ଞା ଆଜ୍ଞା ଆମର ଏଇ ଆମ ଘରେ ଟିକେ ପଣସ ହୁଏ ଆଉ ଆମ୍ବ ହୁଏ ସେଇଆାକୁ ପଣସ ଯେତିକି ବନ୍ଧୁବାନ୍ଧବ ଯାହା ଆଣିଥିଲେ ତାଙ୍କ ହାତରେ ବି ଆମେ ପଣସ ପଣସ ପଠେଇଦେଲୁ ଆଉ ତ ଜାଣିଥିବେ ଘର ଝିଅ ମାନଙ୍କୁ ଆଜ୍ଞା ପଣସ ହେଇଛି ବହୁତ ହେଇଛି ହୁଁ ଯେତେବେଳେ କଞ୍ଚା ଥିଲା କଠା ତରକାରୀ ବହୁତ କରୁଥିଲୁ ତାପରେ ଆମ ଝିଅ କୁଣିଆ ଯାହା ବନ୍ଧୁବାନ୍ଧବ ରହିଲେ ତାଙ୍କ ଘରକୁ ପଠେଇଥିଲୁ ତାପରେ ଏବେ ତ ପାଚିଗଲାଣି ଆଉ ପାଚିଲା ପଣସ ସମସ୍ତଙ୍କୁ ଘର ଗୋଟେ ଦିଆଗଲା ତାପରେ ଆଉ ବି କିଛି ଘରେ ବି ଅଛି
ଏଇନା ମଞ୍ଜିରେ ବଢିଆ ବଢିଆ ତରକାରୀ ସବୁ ହବ ତରକାରୀ ଭଜା ଏଇ ସବୁ ଭଲ କରିକି ଖାଉଥିବ ଆଉ ବାଡିରେ ପଣସ ତ
ଉଁ ପଣସ ବି ତା ଯୋଉ ମଞ୍ଜି ଟାକୁ ପୋଡିକି ବି ଝୋଳ କରିକି ଖାଇବାକୁ ଭାରି ଭଲ ଲାଗେ ସେଥିଲାଗି ଆମର ଯେତିକ
ଶଳରେ ବାଟିଦବ ଭଲ ଲାଗିବ ଶିଳରେ ବାଟିକି ଚଟଣି କରିବ ଏ ମହକି ଯିବ ସେଇ ଏବେତ ବେଲେ ଲେଖା ପଖାଳ ଖାଇଦବ ଆଉ ଘରକୁ ପଳା
ଆଉ ଆପଣ ପଣସ ଆପଣ ଆପଣଙ୍କୁ କଠା ଭଲ ଲାଗେ ନା, ପଣସ ପାଚିଲା ପଣସ ଭଲ ଲାଗେ?
ପଣସ କଷି ବେଳୁ ଖାଇବ ଯେ ପାଚିଲା ପର୍ଯ୍ୟନ୍ତେ। ତାର ସବୁ କାମରେ ଲାଗିବ, ପଣସ ପତ୍ର ଆମେ ପୂଜା କାମରେ ଲଗାଉଛେ। ପଣସ କଶି ପଣସକୁୁ କ ଉଠା ତରକାରୀ କରିକି ଖାଉଛେ ପାଚିଗଲେ ପାଚିଲା ପଣସ ଖାଇଲେ ତାର ମଞ୍ଜିକୁ ଭାଜି ପୋଡ଼ିକିରି ଖାଇଲେ। ପଣସ ତ ଗୋଟିଏ ଆମର ଯୋଉଁ ସବୁ ଫଳ ଭିତରୁ ରାଜା କହିଲେ ଚଳେ ଆଉଲ। ଆମ୍ବ ରାଜା ଥିଲା? ହେଲେ ଆମ୍ବ ଠାରୁ ପଣସ ର ଏଇନା ଇଏଟା ଅଧିକ। ଯେହେତୁ ତାକୁ ସମସ୍ତେ ଏଇନା ବ୍ୟବହାର କରୁଛନ୍ତି? ସେଥିଲାଗି ସେ ବହୁତ ଦରକାରୀ ଜିନିଷ।
ହଁ ବେଶୀ ପଣସ ତ ଖାଇ ହଉନି କାହିଁକିନା ବେଶୀ ପଣସ ଖାଇଲେ ଆଜିକାଲି ତ ଦେଖୁନ୍ତି ଯୋଉ
ହଁ ଛୋଟ ଛୁଆଙ୍କୁ ପଣସ ଟିକେ କମ ଦେବ। ନହେଲେ ଝାଡା ବାନ୍ତି ହେବେ, ଛୋଟ ଛୁଆଙ୍କୁ ଦେବେ ନାହିଁ, ଏ ବଡ ଆଗ ଏବେ କହୁଛି ଏବେ ସବୁ କହୁଛନ୍ତି ସବୁ ଝାଡାମଡା ହଉଛନ୍ତି, ଆଗେ ପା ସେଇ ପଣସ ଖାଇକିରି ଦିନ ଦିନ ରହୁଥିଲେ, ଆଉ ତୁ ଗୋଟେ ହଉଛି କୁହ?
ଆଗର ଆଗର ଯୁଗ ଆଉ ଏବେର ଯୁଗ ଭିତରେ ବହୁତ ପାର୍ଥକ୍ୟ ରହିଲାଣି। ଆଗେ ଆମେ ସବୁ ଖାଇକି ଯାହା ବିି ପାର ଖାଇକି ହଜମ କରିଦଉଥିଲୁ କିନ୍ତୁ ଏବେ ଆଉ ଛୁଆମାନେେ ହଜମ କରି କରିପାରୁନାହାନ୍ତି ନା, ସେଥିଲାଗି କୁହାଯାଏ ବି ଯାହା ଘରେ ପଣ ଯୋଉ ଛୋଟ ଛୁଆ ଥାଆନ୍ତି ତାଙ୍କ ଘରେ ପଣସ ଭାଙ୍ଗନ୍ତିନି କି, ପଣସ ସ୍ମେଲ ହେଲେ ସେମାନଙ୍କର ପେଟ ଖରାପ ହୁଏ, ଏମିତି କୁହାଯାଏ କିନ୍ତୁ ଯାହା ଏବେ ବି ସେଇଆ ମାନୁଛନ୍ତି। ଯାହା ଘରେ ସବୁ ଛୋଟ ଛୁଆ ଅଛନ୍ତି, ମାନ କୁନି କୁନି ଛୁଆ
ପଣସ ବାସିଲେ ବା ମହକି ଯିବ ଘର ସାରା। ପାଚିଲା ପଣସ ଯାହା ଘରେ ଥିବ ଏ ଆଖ ପାାଖ ଲୋକକୁ ବି ଜଣା ଥିବ ତା ତାଙ୍କ ଘରେ ପାଚିଲା ପଣସ ଅଛି, ତାର ବାସ୍ନା ଟାରେ ପେଟ ପୁରିଯାଏ।
ଆଉ ତାପରେ ପଣସର ବି ପିଠା କରୁଛନ୍ତି, ମୁଁ ଏଇ କଥା ଜାଣିନଥିଲି ମୋ ଶାଶୁ ଘରେ କିନ୍ତୁ
ଯିଏ ପିଠା ହେଇଥିବ ପାଟିରୁ ଛାଡିବନି। କିଛି ଦରକାର ନାହିଁ ଗୁଡ଼ ପଡ଼ିବ ନାହିଁ କି ଚିନି ପଡ଼ିବନି, ମିଠା ଖାଲି ଚାଉଳ ଚୁନା, ପଣସ ବାଟିକିରି ପା ପିଠା କରିଦଉଛନ୍ତି, ପୋଡ ପିଠା ପଣସ ପୋଡଠା, ପଣସ ଆରି କାକରା ସବୁ।
ପଣସ ପୋଡ ପିଠା ବି ହୁଏ, ପଣସ କାକେରା ବି ହୁଏ, ମୁଁ ପୂର୍ବ ଥର ଆମ ଶାଶୁ ଘରେ ଦେଖିଥିଲି। ଯେ ସେମାନେ ମୁଁ କେବେ ବି ଦେଖିନଥିଲି ଯେ କଣ ସ ପିଠା କରାଯାଏ ବୋଲି, ସେଇଥରକ ମୁଁ ଦେଖିଲି ଯେ ପାଚିଲା ପଣସ ରେ ସେମାନେ କଣ କରୁଛନ୍ତି?
କି ମହକ ଆସିବ ତା ଦେହ
ହଁ ମୁଁ ପଣସ କେବେବି, ମୁଁ ପଣସ କେବେବି ଖାଏ ହୁଁ ମୁଁ ପଣସ କେବେ ବି ଖାଏନି କିନ୍ତୁ ସେଇ ସେମାନେ ଏମିତି ଭଲ ଭାବରେ କରିଥିଲେ, ଏତେ ସ୍ଵାଦିଷ୍ଟ ବନିଥିଲା ଯେ ମୁଁ ଖାଇଦେଲି, ମୁଁ କହିଲି ଏଇଟା ପଣସା ପ ପିଠା ବୋଲି ଜଣା ବି ପଡୁନି।
କେଡେ ବଢିଆ ଲାଗିବ, କି ସୁନ୍ଦର ବାସ୍ନା ସେଥିରୁ ବାହାରିବ, ଏ ମହକିି ଯିବ ଚାରିଆଡେ। ଯେମିତି ଗୋଟେ ଘି ପିଠା ଯୋଉ ପୋଡ ପିଠା ସବୁ ବାସ୍ନା, ସେ ପଣସ ପିଠା ର ବି ବାସ୍ନା ବଢିଆ। ବଢିଆ ଲାଗିବ ମାନେ
ଆଉ ଆଉ ସବୁ କଣ କରୁଛନ୍ତି?
କଣସ ର ଏ ଯ ପ୍ରକ ଜିନିଷ ସବୁ ଯୋଉ ଯଉ ମାନେ ପରିବା ଟା ହଉଛି କି ନହେଲେ ଫଳ ହଉଛି ସେ ସବୁ ଖାଇଲେ ଭଲ ମି ଏବେ ସିନା ସବୁ ଖାଉନାହାନ୍ତି ସବୁ
ଋତୁରେ ଯୋଉ ଫଳଟା ହଁ ଯୋଉ ଋତୁରେ ଯୋଉ ଫଳଟା ତାକୁ ଖାଇବା ଉଚିତ ଆମେ ଛୁଆ ମାନେ ଆଜିକାଲି
ଫଳଟା ଖାଇବା ସେଟା ଆମ ଶରୀର ପାଇଁ ଭଲ ଏବେ ଆଉ ସେଗୁଡା ଶୁଣୁଛନ୍ତି ଆଜିକାଲି ବଧୀ ଗଲ ସେଇ ସେଇ ପଣସ କଠାକୁ ରାନ୍ଧିଦବ ମାଉଁସ ତରକାରୀ ଆଡ଼େଇକି ତାକୁ ଖାଇବ ଏବେ ଆଉ ଖାଉଛନ୍ତି ଏବେ ଆଉ ସେଗୁଡା ଖାଉନାହାନ୍ତି
ସେଟା ହେଲା ମାଂସ ମାନେ ଯୋଉ ଯୋଉମାନେ ଆଇଁଷ ନ ଖାଉଛନ୍ତି ନିରାମିଷଙ୍କ ପାଇଁ ସେଟା ହଉଛି ଗୋଟେ ଆଇଁଷ ତରକାରୀ ମାଂସ
ପଣସ ର ଯେତେ ସୁ ପ୍ରକାର ଅଛି ସବୁ ମାନେ ଉପାୟରେ ରାନ୍ଧିବ ସବୁ ବଢିଆ ଲାଗେ ସବୁ ମନ ଛୁଆଁ ଜିନିଷ ଆମେ ରାନ୍ଧିିବାଡି ଥୋଇଲେ ହେଲା ଏବେ ସବୁ ଯୁଗ ବଦଳିଲାଣି ଏବେ ସବୁ ଅଲଗା ପ୍ରକାର କ ଗଲେଣି କିନ୍ତୁ ସେଇ ସବୁ ଜିନିଷ ଖାଉଥିଲେ ବୋଲି ଲୋକମାନେ ଆରୋଗ୍ୟ ଥିଲେ ବେଶୀ ଏଇ ସୋଉ ରୋଗ ବୈରାଗ ହଉନଥିଲା ଏବେ କେତେ ରୋଗ ବାହାରିଲାଣି ତା ନା ନହିଁ ଯ କଟେ
ଆଉ ବି ଆପଣ ବୋଧେ ଜାଣିନଥିବେ ମୁଗ ଯାଇ ବି ପକେଇକି ବି ପଣସକୁ
ହଁ ଆରେ ପଣସ କଠା ଡାଲମା ଯଦି କରିବ ତମର ଆଉ କିଛି ତା ଦେହରେ ନଗେଇ ଖିଆ ତରୁଣ ତରକାରୀ ଦରକାର ନାହିଁ
ହଁ ସେଇଟା ବହୁତ ଭଲ ଲାଗେ
ଏଇ ଏବେ ତ ଏଇ ଯୋଉ ଏବେ ତ କଣ ସବୁ ଦୋକାନରେ ମିଳିଲାଣି ଯୋଉ ଇଏ ଚୋପା ଛଡା ମୁଗ ଯାଇ ସେ ଯୋଉ ବିଲରେ ଯୋଉ କଳା କଳା ଚୋପା ଲାଗିଥିବ ଯୋଉ ମୁଗ ଯାଇ ଭାଜିକି ରଗଡିଦବ ବା ରେ ମହକି ଯିବ ଚାରିଆଡେ ସେଇଥିରୁ ବା ମୁଠେଇ ପ ପକେଇ ଦେଇକରି ଡାଲମା କରିଦବ ଉ ଗୋଟେ ପରିବାର ଖାଇବେ
ହୁଁ ଆଉ ଆପଣଙ୍କୁ ଆମ୍ବ ଭଲ ଲାଗେ
ହଁ ଗଛ ଛ ଖା ଲା
ହଁ ଏବେ ତ ରଜ ଗଲାଣି ଆମ୍ବ ଧୀରେ ଧୀରେ କମିବାରେ ଲାଗିଲାଣି
କବ ଆମର ଇଏ କରୁଛ ଅସାଢୁ ଗଛ ଆମ୍ବ ଏଇନା ଏବେ ଗଳିବ ଯେ ଯକି ରଥଯାତ୍ରା ପର୍ଯ୍ୟନ୍ତ ଆମ୍ବ ପଡିବ ସେ ଗଛରୁ ପାଚିକି ପଳଳେ ସେ ଗଛରୁ ଗୋଟା ବହୁତ ଉଚ୍ଚା ବଡ ଗଛଟେ ତ ତାକୁ ଆମେ ପାରି ହୁଏନା ସେ ତାର ଆପେ ପାଚିକି ଗଳିବ
ହଁ ଆମର ବି ଆମ୍ବ ଗଛ ଅଛି ଆମର ଆମର କିନ୍ତୁ ଏଇ ଆମ୍ବ ଟା ଏଇ ରଜ ପର୍ଯ୍ୟନ୍ତ ରହେ ରଜ ପରେ
ହଁ ଇଏ ପୁରା ଅସାଢୁଆ ବା ସାଢ ମାସ ପର୍ଯ୍ୟନ୍ତ ରହିବ ଯାଇକିରି ରଥଯାତ୍ରା ପରେ ଯାଇକ କି ବନ୍ଧ ଆଉ ଆମ୍ବ ପଡିବନି ସେ ସରିଯିବ ଏବେ ସବୁ ଏଇ ଗୋଟେ ଗୋଟେ ପାଚିକି ହେଇ ପଡୁଛି ଛୁଆ ପିଲା ସବୁ ଯାଇକି ଗଛ ପାଖରୁ ଆଣି ଖାଉଛନ୍ତି ବଢିଆ ଆମ୍ବ ମିଠା ମାନେ ମଧୁର ବହୁତ ମଧୁର ଗୋଟେ ଦିଟା ଆମ୍ବ ଖାଇଦବ ମନ ବୋଧ ହେଇଯିବ
ହୁଁ
ଆଉ ବାନ୍ଧବୀ ତମେ ତ ହଉଛି ଏତେ ଦୂରରୁ ତମ ଘର କୋଉଠି ତ ମୁଁ ଜାଣିିନହିଁ ଆଉ ଆଉ ଆପଣଙ୍କ ଆଡେ ପଣସ ଗଛ ଅଛି ଆମର ବି ଅଛି ହେଲେ ଆମର ଛୋଟ ଗଛଟିଏ ବଡ ହେଇନାହିଁ ଗୋଟେ ଗୋଟେ ହଉଛି ଦିଟା ବର୍ଷ ହେଇଥିଲା ଆମର ହଉଛି ଖଜା ପଣସ ତମର କି ପଣସ
ଆମର ସେଇ ଖଜା ପଣସ ଖଜା ପଣସ ଆଉ
ଖାଇଲେ ଦେହ ଖରାପ ହବ ନାଇଁ ସେ ଯଉ ସିଠା ପଣସ ଖାଇଲେ ଦେହ ଖରାପ ହବ ମାନେ ଛୁଆଙ୍କର ପେଟ ପେଟ ଖରାପ ହବ
ଙ୍କର ପେଟ ଖରାପ ହୁଏ
ହୁଁ ଆଇ ମଞ୍ଜି ତ ଛୁଆଙ୍କର ଭଲ ଆଉ ମଞ୍ଜି କୁ ଭାଜିକିରି ଦେ ଚଟଣଣି କରିକି ପୋଡିକି ଦେ ସେମିତି ହେଲେ ଖାଇଦେବେ ପଣସ ଟିକେ ଖାଇକି ହଜମ କରି ପାରୁନାହାନ୍ତି ଛୁଆ ଗୁଡେ ଆଉ
ହଁ ଆଜିକାଲି ଛୁଆ ଆମେ ସବୁ ସିନା ଖାଇକି ହଜମ କରିଦୁଛୁ ଥିଲେ ଏବେ କା ଛୁଆଙ୍କର ହଜମ ର ଟିକେ
କଣ ଖାଆନ୍ତି ଏ ଦି ଚାରିପୁଟ ଖାଇଲେ ମନବୋଧ ଆଉ ଏଇ ଛୁଆ ଗୁଡା ସବୁ ଜାଣି ପାରୁନାହାନ୍ତି ଆଡୁ ସଡୁ ଖାଇକି ତାଉ ଖାଇଲେ ଠାରୁ ହଜମ ହଉନହିଁ ଝାଡା ବାନ୍ତି ଏଇ ଆଉ
ହଁ ବହୁତ ରୋଗ ବୈରାଗ୍ୟ ବି ହେଲାଣି
ପୁଅ ଅଛି
ଫୁଟେ ଖାଇଦେଲା ବାନ୍ତି କରିଦେଲା ଆମ ଶାଶୁ ବାଟି କଲେ କିଲ କାହିଁକି ଛୋଟ ଛୁଆକୁ ଦଉଥିଲୁ ହୁଁ
ହଁ ସେଇଟା ତ
କହିଲେ ମୁଁ କହିଲି ହଉ ହେଲା ଛୋଟ ଛୁଆ ଯଦି ଆଉ ମନ କରିଛି ଆଉ ତ ଦେଇନଥାନ୍ତି ନା ଖାଇବାକୁ ତାପରେ ଦେଲି ଆଉ ଖାଇଲା ଆଉ ଛୁଆଙ୍କୁ ସବୁ ଜିନିଷ ଆମେ ମା ମାନେ ଖୋଇବା ନା ଆଉ
ଦେହ ଖରାପ କାହିଁକି ହବ ବେଶୀ ଖୁଇଥିଲୁ ଝାଡା ଫାଡା ହେବେ କି ବାନ୍ତି ହବ ଆଉ ଅଳ୍ପ ଅଳ୍ପ ଖାଇଲେ କିଛି ହେବନି
ଆଜ୍ଞା
ଆଉ କଣ ସବୁ ଘରେ ସବୁ ତ ଭଲ ମଙ୍ଗଳ କୁଶଳ ଆପଣଙ୍କ ସାଙ୍ଗରେ କଥା ହେଇକି ମତେ ବହୁତ ଖୁସି ଲାଗିଲା ପଣସ ବିଷୟରେ ଜାଣିକି ଆହୁରି ଭଲ ଲାଗିଲା ଆପଣଙ୍କ ସାଙ୍ଗ ବାର୍ତ୍ତା ବି ମୋ ମନକୁ ଶୁଇଁଗଲା ଫାଙ୍କା ହେବେ ଯୋଉ ମାନେ ଯେତେବେଳେ ତମକୁ ସମୟ ମିଳିବ ତାହେଲେ ଙ୍କ ସହିତ ବାର୍ତ୍ତା ଆପଣ କରିପାରିବେ ସେଥିପାଇଁ ଆପଣଙ୍କ ସହିତ କଥା ହେଇକରି ଧନ୍ୟବାଦ
ଆଜ୍ଞା ହଉ ଠିକ ଅଛି
ହଁ